ହାଲୋ। ହାଲୋ। ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କଣ କରୁଛନ୍ତି?
ଆଜ୍ଞା ଏଇ ପୋଖରୀ ଆଡ଼େ ଆସିଛି ଟିକେ ବୁଲାବୁଲି କରିବା ପାଇଁ। ସନ୍ଧ୍ୟାବେଳ ତ ଟିକେ ବୁଲାବୁଲି କରତେ ଏତେ ପୋଖରୀ ଆଡ଼େ ଅ ଅ ଟିକେ। ଅ ଏପଟେ ଭଲ ପବନ ହଉଚି ଟିକେ ବର୍ଷା ହେଇକି ବର୍ଷାର ଅ ଅଂ ବର୍ଷା କୁ ଟିକେ ଉପଭୋଗ କରିବା ପାଇଁ ଆସିଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ।
ଆଜ୍ଞା ବୁଲାବୁଲି କରୁଚୁ ଟିକେ। ଆପଣ ସେଟା କଣ କରୁ
ଆଜ୍ଞା।
ଆ
ଆଜ୍ଞା ମୁଁ ଏଇ ଏବେ ବସ ଥିଲି ଘରେ ଟିକେ ବାହାରକୁ ଆସିଛି ବର୍ଷା ଯେହେତୁ ଆମର ବି ଆଜ୍ଞା ସଖାଳେ ଟିକେ ହଉଥିଲା।
ଆଜ୍ଞା।
ଏବେ ଟିକେ ଛାଡିଛି ତ ବାହାରକୁ ଟିକେ ଆସିଛି ଘର ବାହାରେ ବସିଛି ଏବେ।
ଆଜ୍ଞା ସାର୍ ଆପଣଙ୍କ ଘର କୋଉଠି?
ଆଜ୍ଞା ଆମ ଘର ଆଜ୍ଞା ଜା ଆନ୍ଦପୁର ଜାଣିଛନ୍ତି।
ଆଜ୍ଞା।
ଆଜ୍ଞା ଆନ୍ଦପୁର।
ଆଜ୍ଞା ଆନ୍ଦପୁର କହିଲେ ମାନେ ଏ ଯୋଉ ଯାଜପୁର ଆଗକୁ ତ।
ଆଜ୍ଞା ନାଇଁ ଯାଜପୁର ପଛକୁ ଆଜ୍ଞା।
ଏ ଯୋଉ ପଛକୁ ଓହୋ ଓ ହୁଁ ଆମ ଘର ତ ଆଜ୍ଞା ମୟୂରଭଞ୍ଜ ତ ସେଥିପାଇଁ। ଆଜ୍ଞା ଆଉ ସାର୍ ଆପଣ କଣ କରନ୍ତି?
ଆଜ୍ଞା ମୁଁ ଏବେ ଚାକିରି କରିଚି।
ଆଜ୍ଞା କଣ ଜବ୍ କରୁଚନ୍ତି ଆପଣ କଣ ଚାକିରି?
ଆଜ୍ଞା ମୁଁ ଏବେ ଟାଟା ପାୱାର ଜାଣିଚନ୍ତି?
ଆଜ୍ଞା ଟାଟା ପାୱାର ଆଜ୍ଞା।
ଟା ପାୱାର ରେ ଆଜ୍ଞା ମୁଁ ଏବେ ଅଛି ଜୁନିୟର ଇଞ୍ଜିନିଅର ଭାବରେ।
ଆଜ୍ଞା ବୋହୁତ ବଢିଆ ଆପଣ। ଏଇ କାମରେ ଆଗକୁ ସଫଳତା ହାସଲ କରନ୍ତୁ । ଆପଣଙ୍କ ଘର ପାଇଁ ଆପଣଙ୍କ ପାଇଁ ବୋହୁତ ଖୁସିର କଥା ସେଇଟା ଆପଣ ସାରେ କଣ କେମିତି ପାଠ ପଢାପଢି କରୁଥିଲେ କଣ କେମିତି?
ଆଜ୍ଞା ମୁଁ ପ୍ରଥମେ ଯୁକ୍ତ ଦୁଇ ଦୁଇ ବର୍ଷ ପଢିଲି ବିଜ୍ଞାନରେ ତା ତାପରେ ଆଜ୍ଞା ଡିପ୍ଲୋମା କରିଲି ତିନି ବର୍ଷ ଗଲା ପରେ ତାପରେ ଚାକିରି ପାଇଲି।
ଆଜ୍ଞା ବୋହୁତ ପରିଶ୍ରମ କରିଥିବେ ଆପଣ ଯାହାହେଲେ ବି ଆଜ୍ଞା ଯାହା ହେଲେ ବି ପରିଶ୍ରମ ବହୁତ ହେଇଥିବ।
ଆଜ୍ଞା ପରିଶ୍ରମ ଆଜ୍ଞା ସେମିତି କିଛି ନାଇ। ଇ ମାନେ ଆପଣ ଯଦି ଯିବେ ଇଞ୍ଜିନିୟରିଂ ଲାଇନ ଲେ ତ ବେଶୀ ଆପଣକୁ ପରିଶ୍ରମ କରିତେ ପଡ଼ିବନି ଆପଣ ଯଦି ଟିକେ କମ୍ ଦେଖିବେ ତ ହେଇଯିବ। ଯେହେତୁ ଯୁକ୍ତ ଦୁଇ ପଢିଛନ୍ତି ନା ତ ଆପଣଙ୍କୁ ବେଶୀ କିଛି କଷ୍ଟ ଲାଗିବ ନାହିଁ।
ଓହୋ ମାନେ ଅ ଯୁକ୍ତ ଦୁଇ ପଢିଲେ କଣ ମୂଳ ଦୁଆ ଟିକେ
ଆଜ୍ଞା ଆଜ୍ଞା ସେଇ ଯୁକ୍ତ ମାନେ ଡିପ୍ଲୋମା ଟା କଣ ସେଟା ଆପଣ ଦଶମ ପରେ କରିବା ଠିକ୍।
ଆଜ୍ଞା।
ଯୋଉ ଯୁକ୍ତ ଦୁଇ ପରେ ଏବେ ପିଲା କରୁଛନ୍ତି, ତ ଯୁକ୍ତ ଦୁଇର ପାଠ ମାନେ ଡିପ୍ ଡିପ୍ଲୋମାର ପ୍ରଥମ ବର୍ଷରେ ଆପଣ ପଢ଼ିବେ ମାନେ ସେଇ ସେମ୍ ସବୁ ପାଠ ସେମ୍ ମାନେ ଉଁ ଫିଜିକ୍ସ ଅଛି କେମେଷ୍ଟ୍ରି ଅଛି ବାୟୋଲୋଜି ଅ ମାନେ ମ୍ୟାଥ୍ ଅଛି
ଆଜ୍ଞା ଆଜ୍ଞା।
ଆଜ୍ଞା ତ ସେଥିପାଇଁ ଟିକେ କଷ୍ଟ ଲାଗେନି ଟିକେ କମ କଷ୍ଟ ଲାଗେ ଯେହେତୁ ଯୁକ୍ତ ଦୁଇରେ ସେରାକୁ ସବୁ ପଢ଼ି ପଢ଼ି ଯାଇଥାନ୍ତି।
ଆଜ୍ଞା।
ସେଥିପାଇଁ କିଛି ଲାଗେନି ଏତେ। ମାନେ ଆପଣ ଅଳ୍ପ ପଢିଲେ ବି ଆପଣ ମାନେ ସେମି ସେମିଷ୍ଟାର ସବୁ ଆଜ୍ଞା ପାର୍ ହେଇଯାଇ ପାରିବେ। ଆଉ ଆଜ୍ଞା ଆପଣ କଣ କରୁଛନ୍ତି?
ଆଜ୍ଞା ମୋର ଏବେ ଏଇ ବ ଅ ଏ ଯୋଉ ବି ଏ ସି ଆମର ଯେମିତି କହିଲେ କି ବିଜ୍ଞାନରେ ମୁଁ ବି ଏ ସି ମୋର ଫିଜିକ୍ସ ଅନରସ ଥାଇକି, ଗ୍ରାଯୁଏସନ ସରିଲା, ମାନେ ସ୍ନାତକ ସରଲା। ଆଉ ୟା ପରେ ଏ ଇଏ ଆମର ଯେମିତି ଟିଏ ଅ ସରକାରୀ ଚାକିରି ଯେମିତି କିି କଣ କିଛି ଜିନିଷ ସେତବୁ ବିଷୟରେ ଟିକେ ସରକାରୀ ଚାକିରି ଉପରେ ଲାଗି କିଛି କେମିତି କଣ ହେଇଯିବ କଣ ଗୋଟେ ହେଇଗଲେ ବହୁତ ଖୁସି ଲାଗନ୍ତା ଆଉ ଏଇସବୁ ବିଷୟ ଲାଗିଛି। ଆଉ ଗାଁ ରେ ଚାଷ ବାସ ହଉଚି, ଗାଁକୁ ଏବେ ଆସିଛି ବେଳେ ବେଳେ ଚାଷ ଆଜ୍ଞା। ଚାଷବାସ କରିବା ପାଇଁ ଆଉ ଆମର ଏପଟେ ତ ଧାନ ଚାଷ ବହୁତ ଭଲରେ ହେଉଛି ମାନେ ଧାନ ଚାଷ ଏଥର ପାଣି ଯୋଉ ଅଭାବ ହଉନଥିଲା, ଅଭାବ ହୋଉଥିଲା ପାଣିର, ଯେହେତୁ ଅସୁବିଧା ଯୋଗୁଁ ପାଣିର ଯେମିତି କି ଅଭାବ ସବୁଆଡ଼େ ଦେଖା ଯାଉଥିଲା, ଯେମିତି କହିବାକୁ ଗଲେ ଭଲ ଭଲ ସହର ଯେମିତି କହିଲେ ମୁମ୍ବାଇ, ମୁମ୍ବାଇ ରେ ପାଣିର ବହୁତ କମିଥିଲା, ଲୋକମାନଙ୍କ ଘରକୁ ପାଣି ଯାଇପାରୁନଥିଲା। ତାପରେ ବହୁତ ମାନେ ଏତେ ମଇଳା ପାଣି ଆସୁଥିଲା, ଯୋଉଥିରେ କି ଲୋକମାନଙ୍କର ଜୀବନ ଯାପନ ବହୁତ କଷ୍ଟ ହେଉଥିଲା। ତାପରେ କଣ ହେଲା କହିଲେ ମାନେ, ଆସ୍ତେ ଆସ୍ତେ ସେ ସବୁ ସୁଧୁରି ଗଲା। ଆଉ ଯୋଉ ବର୍ଷାର ଯୋଉ, କହିଲେ ଆବିର୍ଭାବ ହେଲା, ବର୍ଷା ଏଇ ଯୋଉ ଆମର ଲଘୁଚାପ ଥିଲା, ଯୋଉଟା କିି ସାରା ଓଶାରେ ହେଇଛି। କହିବା ଗଲେ ଉଁ ଆ ଅଧିକାଂଶ ଭାରତ ବର୍ଷରେ ହେଇଛି।
ଆଜ୍ଞା ଲଘୁଚାପ ପଡିନଥିଲା, ଲଘୁଚାପ ଏବେ ଯେହେତୁ ସ୍ନାନ ପୂର୍ଣ୍ଣିମା ଗଲା ତ, ସ୍ନାନ ପୂର୍ଣ୍ଣିମା ପରଠୁ ଲଘୁଚାପ ଆଜ୍ଞା ଷ୍ଟାର୍ଟ ହେଇଛି।
ଆଜ୍ଞା କହିବାକୁ ଗଲେ ଗୋଟେ ଠାକୁରଙ୍କର ମହିମା ବହୁତ୍ ଗୁଡେ
ଆଜ୍ଞା ଆପଣ ବି ଆଜ୍ଞା ଦେଖଥିବେ ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଦିନବି ଆଜ୍ଞା ଦେଖିଥିବେ ଆପଣ କେ ଏତେ ଖରା ହେଇଛି। କିନ୍ତୁ ପୁରୀରେ ଆଜ୍ଞା ଦେଖିବେ ଯେତେବେଳେ ଆପଣ ଟିଭିରେ ଦେଖିଥିବେ ପୁରୀରେ ଆଜ୍ଞା ବର୍ଷା ହେଇଥିଲା। କିନ୍ତୁ ତା ପରଠୁ ଆଜ୍ଞା ପୁରା ଓଡିଶା ସାରା ସବୁଆଡେ ବର୍ଷା ହେଇଛି। ଆଜ୍ଞା, ସେଟା ମହାପ୍ରଭୁଙ୍କ ଇଚ୍ଛା ଆଜ୍ଞା, କେତେବେଳେ ଲଘୁଚାପ ପଡିବ, କେତେବେଳେ କଣ ହବ, କେତେବେଳେ କେତେବେଳେ ବନ୍ୟା, ବାତ୍ୟା କେତେବେଳେ ମରୁଡି ହବ।
ଆଜ୍ଞା। ଏସବୁ ଜିନିଷର ଆଜ୍ଞା ହଁ ଆଜ୍ଞା।
ଆଜ୍ଞା। ଆଉ ଆଜ୍ଞା ବୁଲାବୁଲି କରିବା ପାଇଁ କୁଆଡେ ସବୁ ଯାଇଛନ୍ତି?
ବୁଲାବୁଲି କରିବା ପାଇଁ ରଜରେ ତ ଯାଇଥିଲୁ ଆମେ ସେଇ ପାଖ ଆମର ଯେମିତି କହିଲେ ମୟୂର ମୟୂରଭଞ୍ଜ ପାଖପଖି ଆମର ଗୋଟେ ଭୀମକୁନ ମୟୂରଭଞ୍ଜ ଅଛି ଆଜ୍ଞା ଯୋଉଟା କି, ଆଜ୍ଞା, ଆଉ ଗୋଟେ ଜଳପ୍ରପାତ ଅଛି ଆମର କହିଲେ ଉମ୍ ମୟରଭଞ୍ଜରେ ହୁଁ କଣ ଟିକେ ମାନେ ମନେ ପକେଇ ପାରୁନି ଜଳପ୍ରପାତ ଡୁଡୁମା ମୟରଭଞ୍ଜରେ ଆଉ ଆମର ଅଛି ଓ କହନ୍ତି ଓ ଖଣ୍ଡାଧାର ଅଛି ଗୋଟେ କହିଲେ କି ଆମର କେଉଁଝର ଗୋଟେ ଅଛି। ଆଉ ଗୋଟେ ସମ୍ବଲପୁର ଲାଇନରେ ଅଛି, ଯୋଉଟା କି- ଆମେ ସେଇ ସମ୍ବଲପୁର ଲାଇନରେ ଯୋଉ ଖଣ୍ଡା ଦର ସେଇଠିକି ଆମେ ଯାଇଥିଲୁ ବୁିଲିବା ପାଇଁ
ଆଜ୍ଞା ଆଜ୍ଞା।
ଆଜ୍ଞା ବୁଲାବୁଲି କରିବା ପାଇଁ, କେଉଁଝର ଠୁ ଚାଳିଶ କିଲୋମିଟର ଦୂରକୁ ଯୋଉଟା କି ସେ ଯୋଉ ଯୋଉଟା କି ସମ୍ବଲପୁର ତାର ସୀମାରେ ପଡୁଛି ସେଇଟା ହଉଛି ଛି ସେତିକି ଆମେ ଯାଇଥିଲୁ ବୁଲିବା ପାଇଁ ରଜରେ ଯୋଉଟା କି ଶେଷ ରଜ ଦିନ ଆଜ୍ଞା।
ଆଉ ଆଜ୍ଞା ଆପଣଙ୍କ ମୟୂରଭଞ୍ଜ ସବୁ କଣ ଖାଇବା ସବୁ କଣ ମାନେ ପ୍ରସିଦ୍ଧ କଣ ସବୁ?
ପ୍ରସିଦ୍ଧ ସାର ମୟୂରଭଞ୍ଜରେ ତ ଉଁ ସେମି ସାରେ ଯେମିତି କିି ମୟୂରଭଞ୍ଜରେ ଅ ଅ
ଆଜ୍ଞା ମୁଁ ତ ଶୁଣିବାକୁ ପାଇଥିଲି ଆଜ୍ଞା ମୁଢୀ ମାଂସ ବହୁତ ପ୍ରସିଦ୍ଧ ବୋଧେ?
ମୁଢ଼ି ମାଂସ ଆଜ୍ଞା ଆଜ୍ଞା। ମୁଢ଼ି ମିକ୍ସର ଆଜ୍ଞା ବାଲେଶ୍ଵରରେ ଫେମସ ସେଇଟା ଟିକେ ଆଜ୍ଞା
ଆଜ୍ଞା ତ କେତେ କଣ ଆପଣ ମୁଢି ମାଂସ କଣ କେତେ ଖାଆନ୍ତି କେତେ ସମୟ
ମୁଁ ସେମିତି ସାର୍ ମୁଢି ମାଂସ, ମୁଢି ଟିକେ ମାନେ ମତେ ପସନ୍ଦ ନିହ ଅଧିକ ମୁଁ ଖାଏନି। ଆଉ ସେଥିପାଇଁ ମତେ ଉ କିନ୍ତୁ ଚି ମାଂସ କହିବାକୁ ଗଲେ ମୁଁ ଅଧିକ ଖାଏ କାରଣ ମୁଁ ଆମିଷ ଟିକେ ଅଧିକ ପସନ୍ଦ
ଆଜ୍ଞା ମୟୂରଭଞ୍ଜ ଛୁଆ ମାନେ ତ ମୁଢି ମାଂସ ଆପଣଙ୍କର ଖାଇବା କଥା ମୁଁ ଭାବୁଛି ଆପଣ କେମିତି ଖାଉନାହାନ୍ତି, ଆ
ଆଜ୍ଞା ଆଜ୍ଞା, ମୁଁ ଏଇ ବାହାର ରହିକି ପଢାପଢି କରୁଥିଲି ତ ସେଥିପାଇଁ
ଆଜ୍ଞା ଆଜ୍ଞା, ସେଥିପାଇଁ ଆଜ୍ଞା ନହେଲେ ତ୍ ଆପଣ ମୟୂରଭଞ୍ଜରେ ଯଦି ଛୁଆ ହେଇଥାନ୍ତେ ଆପଣ ତ ମୁଢି ମାଂସ ଖାଇବାକୁ ଯାହାଲେ କହିଥାନ୍ତେ ଭଲ ହେଇଛି। ଆଉ ଆଜ୍ଞା କୁହନ୍ତୁ ଆପଣଙ୍କ ବିଷୟରେ କିଛି।
ଆଉ ସେରେ କଣ ଏଇ ସବୁ ଏଇ ତ ଇଏ ଏବେ ତ ରଜ ସରିଲା ପୁଣି ପୂଜା ପର୍ବାଣୀ ଏବେ ପୁଣି ଆରମ୍ଭ ହେବାକୁ ଯାଉଛି, ଆମର ଏଇ ବର୍ଷା ବର୍ଷା ସିଜ ମାନେ ବର୍ଷାର ଯେଉଁ ଆବିର୍ଭାବ ହେଇଥିଲା ବର୍ଷା ଆସ୍ତେ ଆସ୍ତେ ଯେତେବେଳେ କ ଠିକ ସମୟକୁ ଆସିଯିବ ଯେତେବେଳେ ଉଁମ ବର୍ଷାର ଶ ଶେଷ ହେଇଯିବ ସେ ସମୟରେ ଆମର ପୂଜା ପର୍ବଣୀ ଷ୍ଟାର୍ଟ ହେଇଯାଏ ମାନେ କହିଲେ ଆରମ୍ଭ ହେଇଯାଏ ଆମ ଓଡ଼ି ଓଡି ସାରା କହିବାକୁ ଗଲେ ବ ମାନେ ବହୁତ ପ୍ରକାର ପୂଜା ପର୍ବାଣୀ ଯେମିତିକି ଦଶହରା ତ ସବୁଆଡ଼େ ବ ଭାରତ ବର୍ଷରେ ପାଳନ କରାଯାଏ। କିନ୍ତୁ ଯେମିତି କହିଲେ କି ଆମର ଲକ୍ଷ୍ମୀ ପୂଜା ହଉ କେବଳ ଆମ ଅଅ ଗୋଟେ ଓଡ଼ିଶାରେ ପାଳନ କରାଯାଏ, ଆଉ ଯେମିତିକି ଭାଲୁକୁଣୀ ପୂଜା ଯୋଉଟା କୁମାର ପୂର୍ଣ୍ଣିମା କୁହନ୍ତି।
ଆଜ୍ଞା ଖୁଦୁରୁକୁଣୀ ଓଷା।
ଖୁଦୁରୁକୁଣୀ ଆଜ୍ଞା ସେଇ ସବୁ ଯେଉଁ ସେଇ ସବୁ ଜିନିଷ ସବୁ ପାଳନ କରାଯାଏ ଯୋଉଟା କି ଆମ ଓଡିଶାରେ କେବଳ। ଆଉ ଯେମିତି କିି ଦଶହରା ହଉ କି କାଳୀପୂଜା ଏଇଟା ତ ସବୁ ଭାରତ ବର୍ଷରେ ପାଳନ କରାଯାଏ।
ତମେ କଣ ପାଳନ ହୁଏନି?
ଆଜ୍ଞା ଗଣେଶ ପୂଜା ସରସ୍ଵତି ପୂଜା ଏଇ ସବୁ ପା କହିଲି ଯେମିତି କିି ପୂଜା ଗଣେଶ ପୂଜା ସରସ୍ୱତୀ ପୂଜା ଏସବୁ ତ ଆମର ଯେମତିିକି ଭାରତ ବର୍ଷରେ ପାଳନ କରାଯାଏ।
ଆଜ୍ଞା ଆଉ ଆଜ୍ଞା ଆପଣଙ୍କ ଆଡେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହୁଏ?
କାର୍ତ୍ତିକ ପୂର୍ଣ୍ଣିମା ସାର୍ ମୁଁ ସେସବୁ ବିଷୟରେ ଟିକିଏ ଅଧିକ ଧ୍ୟାନ ନାହିଁ
ଆଜ୍ଞା କା ସେତେବେଳେ ଆଜ୍ଞା ଏଟା ଯେତେବେଳେ ଆପଣ ଜାଣିଛନ୍ତି କାର୍ତ୍ତିକ ମାସ ପଡେ ଗୋଟେ?
ଆଜ୍ଞା କାର୍ତ୍ତିକ ମାସ ଜାଣିଛି। ଆଜ୍ଞା ପଞ୍ଚୁକ ଜାଣିଛି ଯୋଉଥିରେ କି ବଡ ଓଷା ହୁଏ ଯୋଉ କୁହନ୍ତି ତ?
ଆଜ୍ଞା ଆଜ୍ଞା କାର୍ତ୍ତିକ ପୂର୍ଣ୍ଣିମାରେ ଆଜ୍ଞା କାର୍ତ୍ତିକେଶ୍ଵର ଜ ପ୍ରଭୁଙ୍କୁ ଆଜ୍ଞା ପୁ ଜା କରାଯାଏ।
ଆଜ୍ଞା ପାଞ୍ଚ ଦିନ ଆମିଷ ଛାଡନ୍ତି ତ?
ଆଜ୍ଞା ଆଜ୍ଞା।
ଗୋଟେ ଆମ ଓଡ଼ିଶାରେ ଅଛି କି ଆମ ଇଏରେ ଅଛି କହନ୍ତି କି ବଗ ବି ସେଇଦିନ ଆମିଷ ଛାଡ଼ିଦିଏ। ଖାଏନି।
ଆଜ୍ଞା ଆଜ୍ଞା, ସେଇଟା ତ ସତ କଥା, ତାପରେ ଆଜ୍ଞା ସେ ଏଟା ହେଲା କରନ୍ତି ତାପରେ ଆପଣ ଜାଣିଥିବେ ତାପରେ କାର୍ତ୍ତିକ ମାସର ଶେଷ ଦିନରେ ଆପଣ ଡଙ୍ଗା ଭସେଇଛନ୍ତି କେବେ?
ଆଜ୍ଞା ଡଙ୍ଗା ଭସଉଛନ୍ତି ଯୋଉଥିରେ କି ଆମ ଓଡିଆର ଯୋଉ ପାରମ୍ପରିକ ଥାଏ ଗୋଟେ
ଆଜ୍ଞା ଓଡିଆ ପରମ୍ପରାର ସେଇଟା ଗୋଟେ ମାନେ ଗୋଟେ ଗୀତ ଥାଏ ଗୋଟେ ଜାଣିଛନ୍ତି ଆପଣ?
ନାଇଁ ସାର୍ ଆପଣ ଟିକେ
ଆଜ୍ଞା ଆ କା ମା ବୋଇ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସିକ ଧର୍ମ ମୋର।
ଆଜ୍ଞା।
ଆଜ୍ଞା ସେଟା ରଖ ମାନେ ଯେତେବେଳେ ଡଙ୍ଗା ଭସୁଛନ୍ତି ସେ ସେତେବେଳେ ଆଜ୍ଞା କହିକି ବଟୁନ୍ତି ଡଙ୍ଗାକୁ ଭସୁନ୍ତି। ଆଜ୍ଞା, ଡଙ୍ଗାରେ ଜାଣିଛନ୍ତି କଣ କଣ ସବୁ ରଖାଯାଏ ଜାଣି
ଆଜ୍ଞା ମୁଁ ଶୁଣିଛି କି ପାନ ପତ୍ର ଗୁଆ ଆଉ
ଆଜ୍ଞା, ଆଉ ତାପରେ ଭୋଗ ଯେତିକି ସବୁ ମାନେ କରିଥାନ୍ତି ଯେମିତିବି କଦଳୀ ଚକୁଟିକି, ଆଜ୍ଞା ଆଉ ନହେଲେ ଦୀପ ନହେଲେ ଆଜ୍ଞା ମହମବତୀ ସବୁ ଜଳ ଦେଖି ବଟୁଅନ୍ତି ଆଉ ଆଜ୍ଞା ଜାଣିଛନ୍ତି ସେଥିରେ ଗୋଟେ ଖାସ ଆଉ ଗୋଟେ ଗୋଟେ ଜିନିଷ ପଡେ ସେଠି ଜାଣିଛନ୍ତି। ଆଜ୍ଞା ସେଥିରେ ଗୋଟେ ପୁରୁଣା ମାନେ ମାନେ ଅଚଳ ଗୋଟେ ପଇସା ପକୋଅନ୍ତି।
ଆଜ୍ଞା ଆଜ୍ଞା ମୁଁ ସେ ସବୁଥିରେ ଟିକେ ଜାଣିନଥିଲି। ଆପଣ କହିଲେ ସେଇଟା ଜାଣିିକି ଖୁସି ଲାଗିଲା କି ଅ ପମ ପଇସା ଆଜ୍ଞା କଣ ପାଇଁ ପକୁଅନ୍ତି? କଣ ତାର ମହତ୍ଵ ଅଛି?
ଆଜ୍ଞା ମହତ୍ଵ ତ ମୁଁ ଜାଣିନି। ମତେ ମା ତ କୁହନ୍ତି ମାନେ ଯେ ଯେତେବେଳେ ଗୋଟେ ଅଚଳ ପଇସା, ମାନେ ଯୋଉ ପଇସା ଚଳେ ନାହିଁ ସେଇଟା ପକେଇକି ସେଇଟା ଦେଲେ ମାନେ ଧନ ଟିକେ ବୃଦ୍ଧି ହୁଏ। ଆଜ୍ଞା ସେଟା ତ ସେଇଟା ମୁଁ ସୁଣିବାକୁ ପାଇଥିଲି, କିନ୍ତୁ ଆଉ ଏତେ ମୁଁ
ଆଜ୍ଞା।
ଆଜ୍ଞା। ଆପଣ କେବେ ଭସେଇ ନାହାନ୍ତି ବୋଧେ ଡଙ୍ଗା ନା ଭସେଇଛନ୍ତି?
ଆଜ୍ଞା ମୁଁ କେବେ ଭସେଇନି। କିନ୍ତୁ ଜାଣିଛି ଏବେ ସବୁ ଯୋଉ ସକାଳୁ ଉଠିକି ମା ମାନେ ଉଠିକି ଅ ଗାଧୁଆ ପାାଧୁଆ କରିକି ସେ ସବୁ ଭସା ଭସି କରନ୍ତି ମୁଁ ଜାଣିଛି।
ଆଜ୍ଞା ଆଜ୍ଞା। ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କଲ୍ କରିବି।
ଆଜ୍ଞା ଧନ୍ୟବାଦ।